ଆରେ ଆପଣଙ୍କୁ ମୋ ଭଏସ ଶୁଭୁଛି କି?
ଆଜ୍ଞା ଶୁଭୁଚି।
ସାର୍ ଆପଣ କଣ କରୁଥିଲେ?
ମ୍ୟାମ ମୁଁ ବସିକି ଷ୍ଟାର୍ଟପ ଫାଇନାନ୍ସ ଲେଖୁ ମତଲବ ପଢୁଥିଲି।
ଆଜ୍ଞା ସାର୍ ସାର୍ ଆପଣ ଆଜି କଅଁ ଖାଇଛନ୍ତି?
ମ୍ୟାମ ଆଜି କଅଁ ଖାଇଥିଲି ଭେଜ ବିରିୟାନୀ।
ସାର୍ ଏକଲା ଏକଲା ଖାଇଦେଲେ।
ସାର୍ ଆପଣ ପଚାରିଥାନ୍ତେ ନା ଆମ କଥା ଭାବିଲେଣିି ଆପଣ ଏକଲା ଏକଲା ଖାଇଦେଲେ।
ନାଇଁ ମ୍ୟାମ ମୁଁ ଭାବିଲି ଆପଣ ବ୍ୟସ୍ତ ଥିଵେ ସେଥିପାଇଁ ଆଉ ପଚାରିଲିନି।
ସାର୍ ଏଇଟା ଆପଣ ଭାବି ଦଉଛନ୍ତି ପ୍ରବଳ ଆପଣ ପଚାରିଥାନ୍ତା ନା।
ନେକ୍ସଟ୍ରେ ଟାଇମରେ ପଚାରିବି ଆଉ।
ହଁ ହଁ ଠିକ୍ ଅଛି ଆପଣ ପଚାରିକି ମତେ ଖାଇବେ ଭେଜ ବିରିୟାନୀ ଖାଇଲେ ଆଉ ସାର୍ ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ମ୍ୟାମ ଭଲ ଅଛି।
ଆଉ ଘରେ ଆପଣଙ୍କ ଦେହ ସମସ୍ତଙ୍କର ଦେଅ
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ
ହଁ ଆମ ଘରେ ତ ସବୁ ଭଲ ଅଛନ୍ତି ତଥାପି ବାବାଙ୍କ ଦେହ ଟିକେ ଖରାପ ଅଛି ତାଙ୍କୁ ଥରେ ଫିସ୍ ମାରିଥିଲା ତ ବାବାଙ୍କ ଛୋଟ ବେଳୁ ଅଛି। ତ ଏବେ ତାଙ୍କୁ ମାନେ ମେଡିସିନ କଣ୍ଟିନ୍ୟୁ କରୁନଥିଲେ ବୋଲି ତାଙ୍କର ଏଇ ନାଁ ଥରେ ବାହାରିଥିଲା। ଅ ଅ ଅ ଟେନସନ ତଥାପି ମେଡିସିନ ଆଣିକି ଖାଉନାହାନ୍ତି ସବୁଳେ ଟେନସନ।
ସାର୍ ଫ୍ରିଡ଼୍ସ୍ ମାନେ ଜାଣିପଛନ୍ତି ନା କଣ?
ଫ୍ରିଡ଼୍ସ୍ ନା ମ୍ୟାମ ଡିଜିିଜ ଜାନିଣି ବୋଧେ।
ସାର୍ ବାତ ଜାଣିଛନ୍ତି?
ଓହ ଆଜ୍ଞା ଆଜ୍ଞା।
ଆ ସେଇଟା।
ଓହୋ।
ବାବାଙ୍କର ଅଛି ତ ପିଲା ବେଳୁ ତ ଆମ ଘରେ ବି ମୋର କକା ଦାଦା ଝିଅ ଯିଏ ତାକୁ ତାର ଅଛି। ଫ୍ରିଡ଼୍ସ୍ ସାବୁ ଗୋଟେ ଭାଇର ବି ଅ
ଆଜ୍ଞା ତ ଏଇଟା ଥାଏ ଯୋଉ ମତଲବ ଇଏରେ କଣ ବଂଶ ଯେ
ଆଜ୍ଞା। ଆଉ ସାର୍ ଆଉ ସାର୍ ରଜ ପାଇଁ ଆଉ ସାର୍ ରଜ ପାଇଁ କଣ ପ୍ଲାନିଂ ଅଛି?
ରଜରେ କିଛି ପ୍ଲାନିଂ ନାହିଁ ରଜରେ କାଲି ସମସ୍ତଙ୍କ ଘରକୁ ଯାଇକି ଭିଡିଓ ସୁଟ୍ କରିବାର ସେ ଦଶ ଜଣଙ୍କୁ।
ସାର୍ ଆପଣ ଟିକେ ମତେ ଆଗୁଆ କରିବା କଥା ନୁହଁ ମୁଁ ଆପଣଙ୍କୁ ଡାକିଥାନ୍ତି ଆପଣ ଟିକେ ଆସିି ମୋ ଭିଡିଓ ସୁଟ୍ କରିଦେଇଥାନ୍ତେ।
ମିଲସ ମ୍ୟାମ ଆପଣ କଣ ରଖିଲେ ମାନେ ମୋର ଦଶ ଦଶ ଜଣ ଲୋକ ଦରକାର ମତଲବ ମୋର ଅଠେଇଶି ତାରିଖ ହେଲା ମୋର ଏମ ବି ପି ସମିଟ କରିବାର ଅଛି ହେଲା ତ ମାର୍କେଟିଂ ଆମର ଯେ ଯେତିକି କରିବା କଥା ଆମେ କରିମୁ ଧର ସେ ଠୁ ଆମର କ୍ଲାଇଣ୍ଟ ବା କଷ୍ଟମର ନ ଆସିଲେ ତ ଆମେ ଫେ କଷ୍ଟମର କରିବୁ ହେଲା ଫା ଦଶଟା ଆମର କଷ୍ଟମ ଯାହା ଦ୍ଵାରାକି ଆମକୁ ଉନ୍ଭେଷ୍ଟମି ମିଳିବ ଇନଭେଷ୍ଟ ବି ଆମେ ଫ୍ୟଚର ପାଇଁ ମାର୍କେଂ କରି ତ ଅଠେଇଶ ତାରିଖ ଆମ ଡେଡ ଲାଇନ୍ ସରୁଛି। ତ ଅଠେଇଶି ତାରିଖ ସୁଦ୍ଧା ତର କଷ୍ଟମର କୋଉ ଭଳିଆସିବେ ମତଲବ ଆଇଜର ମାର୍କେଟିଂ ତ କରିମୁ ବଟ୍ ସିଏ ଆସିବେ କୋଉଠୁ ଟିିୟର ଟୁ ଥ୍ରୀ ସିଟି ଆସତେ ପସନ୍ଦ କରିବେ। ନାକି ଟିଅର ଥ୍ରୀ ସିଟି ର ଲୋକ, ଭିଲେଜ୍ କୁୁ ଆସିକି ତେ ପସନ୍ଦ କରିବେ। ତେଣୁ ଟିଅର ୱାନ୍ ସିଟିର ଲୋ କ ଆମର କଣ୍ଟେଣ୍ଟ ଦେଖିଲେ ସିନା ଆସିବେ। ତ ତେଣୁ ଆ ଫାଷ୍ଟ ଦଶଟା ଲୋକଙ୍କୁ ଯୋଉ ସିଏ ସର୍ଭିସ କହିଥିଲେ, ପ୍ରୋଭାଇଡ୍ କରତେ, ଆମେ ସେ ଦଶଟା ଲୋକଙ୍କୁ ଆଣି ମୁଁ, ରଖ୍, ମତଲବ ଆ ଗୋଟେ ଘରକୁ ନେଇକି ଯିମୁଁ, କହିମୁ ଏଇଠି ଠିଆ ହୁଅ। କେମିତି ଆମ ସର୍ଭିସ କଣ ଲାଗିଲା କୁହ? ଦେନ୍, ଆମେ ଯାହା ବି ଗିଫ୍ଟ ଦବା କଥା ଲାଷ୍ଟକୁ ଆମେ ଗିଫ୍ଟ ଗୋଟେ ଦେଇଦମୁଁ। ଆଉ ଗୋଟେ ଭିଡିଓ ସୁଟିଂ କରିବୁ ରେଲୱେ ଷ୍ଟେସନ୍ ପାଖରେ ଯଉଟା କି, ହଁ ସିଏ ଆସିଲେ, ଆମେ ତାଙ୍କୁ ପିକଅପ୍ କଲୁ।
ଆଜ୍ଞା, ସାର୍ ମୁଁ ବୁଝିଗଲି।
ଆଜ୍ଞା, ଆର୍ ମତଲବ୍ ଇନ୍ ଭେଷ୍ଟମେଣ୍ଟ ଟା ନ ବିଲ୍ଲେ ଆମର ଟୋଟାଲ୍ ଡାଉନ୍। ଆଉ କିଛି କରିହବନି। ତ ଇନ୍ଭେଷ୍ଟମେଣ୍ଟ ପାଇଁ କିଛି ବି ଆଜ୍ଞା, ଆଉ ମେନ୍ କଥା ଏବ୍ ଏବେ ମତେ ମାଇକ୍ରୋ ଟିମ୍ ରେ ଦଶ ଜଣ ଲୋକଦ କାର ହେଲା, ଯୋଉଟା କି କି-ଇ କଣ କହିଲେ, ଆଜି ଯାହା ସାଙ୍ଗରେ କଥା ହଉଥିଲି, ଯୋଉ ସାଙ୍ଗ ସାଙ୍ଗର ତା ସେ ଜଣେ ବିଜ୍ନେସ୍ କୁ ସବୁ ଗାଇଡ୍ କରନ୍ତି, ତାଙ୍କ ଯୋଉ-ଉ କମ୍ପାନୀ ଅଛି ଆ ଫୋର୍ଟି ସିକ୍ସ କଣ୍ଟ୍ରିଜ୍ ରେ ଅଛି, ଆଉ ଅଲ୍ ଓଭର ଇଣ୍ଡିଆରେ ବି ତାଙ୍କର ଅଛି। ସେ ଓଲା, ଉବର ୟାକୁ ସବୁ-ଉ ଗାଇଡ୍ କରନ୍ତି। ତ ତେଣୁ ସିଏ କହିଲେ ଆମେ ତମକୁ ଧର, ମତଲବ୍ ମୁଁ ତାଙ୍କୁ ନେଟୱାର୍କିଂ କରେଇଥିଲି, ତ ସେ କହିଲେ ଧର, ଆମେ ତମ ବ୍ରାଣ୍ଡ ପ୍ରମୋଟ୍ କରିବୁ। ଫାଷ୍ଟ ତମର ଗୋଟେ ମାଇକ୍ରୋ ଟିମ୍ ଥିବା ଦରକାର। କମ୍ ସେ କମ୍ ଦଶ ଜଣ, ନହେଲେ ପାଞ୍ଚ ଜଣ। ଆମେ ଏବେ ମେମ୍ବର ହେଲୁ ଦୁଇ ଜଣ। ଆଜି ଗୋଟେ ସାଙ୍ଗକୁ ଆଡ୍ କରିଛି, ମାନେ ଗୋଟେ ବେଷ୍ଟ ଫ୍ରେଣ୍ଡ ତିନି ଜଣ। ହେଲା, ତ ଏବେ ଦଶ ଜଣ ହେଲା ମତଲବ୍ ଦରକାର। ଆଉ ଗୋଟେ ଟିମ୍, ଦେନ୍ ସିଏ କହିଲେ ରୁମ ରେଣ୍ଟ ତମର ଯାହାବି ସବୁ ଡିଭାଇଜ୍ ଆସିବ ତା ରେଣ୍ଟ କେତେ କଣ ଲାଗିବ? ଆମକୁ କହିବ, ଆମେ ସେଇ ହିସାବରେ ପେମେଣ୍ଟ କରିବୁ।
ଆଜ୍ଞା ସାର୍। ଆପଣ ଭଲ ସର୍ଭିସ୍ କରୁଛନ୍ତି, ଆପଣ ଏମିତି ଆଗୁକୁ ଯାଆନ୍ତୁ।
ଆଜ୍ଞା ମ୍ୟାମ୍, ଆପଣ ଧର ଜଏନ୍ ହଇତେ ଚାହିଁବେ, ଆମେ ନିଶ୍ଚୟ ଆପଣଙ୍କୁ ୱେଲକମ୍ କରିବୁ।
ଆଜ୍ଞା ସାର୍, ମୁଁ ତ ଆପଣଙ୍କ ପଛରେ ଅଛି। ଆପଣ ଆଗକୁ ମାଡି ଚାଲନ୍ତୁ।
ନା, ନା, ଆପଣ! ସାଙ୍ଗରେ ଚାଲନ୍ତୁ। ପଛପଟରେ କାହିଁକି ଖାଲିଟାରେ ଚଳିବେ। ଆଉ ସବୁ ସାଙ୍ଗରେ ଚାଲିୁଛି ସାଙ୍ଗରେ ଚାଲନ୍ତୁ ଆଗକୁ ଦେଖାଯାଉ।
ହଉ ସାର୍, ହଉ ସାର୍ ସାର୍, ମୁଁ ଟ୍ରାଏ କରିବି ଆପଣଙ୍କ ସାଙ୍ଗରେ ଯା ଯିବା ପାଇଁ
ଆପଣଙ୍କର ଯୋଉ କଣ ତ ତାଙ୍କ ନାଁ ଟା? ହଁ, କାଜଲ! ଚିହ୍ନିଛନ୍ତି ଆପଣ?
ଉଁ, ନା।
ଯୋଉ ଗ୍ରୁପ ରେ ନାୟରା ସାଏଦ ଅଛି ତାଙ୍କ ନାଁ। ସେଇ ଯୋଉ ଆପଣଙ୍କୁ କଣ! ଅଲଗା ଟାଇପ୍ ର ଗୋଟେ ଆପଣଙ୍କ ନାଁ ଧରିକି ସେଇଟା କହୁଥିଲେ।
ହଁ ହଁ ହଁ ହଁ ସାର୍ ଆପଣ ସେ ନା ପ୍ଲିଜ୍ ଉଠାନ୍ତୁନି ଆପଣ ଡାକ ନା ସେଇ ଆପଣ ବେଜିତ କ, ଆପଣ ବେଜିତ୍ କରିିବେନି।
ମୋସ୍ ଶୁଣିନି ନାଁ ଟା କଣ ପି ରେ ପଡିବ କିନ୍ତୁ ନାଁ ଟା। ଆହ୍ କିନ୍ତୁ ଆଉ
ଜେ ରେ ପଡ଼ିବ।
ହଁ, ଯାଇ-ଇ । ଏକ୍
ଆ ସାର୍, କଲୋଣୀ ଲୋକ ନାଁ ଦେଇଚନ୍ତି, ସେଇଟା ତ ଆ-ଆଓ।
ଉପରେ ଯାଇ ଫୁଲ କରଦେଇଛନ୍ତି ନା କଣ?
ଆଜ୍ଞା, ସାର୍ ଯାଇ ଫୁଲ ନାଁ ଦେଇ ଦେଇଚନ୍ତି ଆପଣ ବେଜିତି ଟିକେ କରିବେନି, ଏ ତ ମୋ ମୋର୍ ଭଲ ନା ତ ଅଛ ଆଉ।
ଟ୍ରିମ୍ ତାଂକର୍ ମତଲପ୍ ସିଏ କରି ମୋ ଟ୍ରିମ୍ ଇଣ୍ଟର୍ମିନର୍ସିପ୍ସ୍। ଆଉ ସିଏ ଆପଣଙ୍କ ସାଙ୍ଗ?
ନା, ନା ସିଏ ଯୋଉ ଅଛନ୍ତି ରୂପାଦୀ ତାଙ୍କ ସାଙ୍ଗ ସିଏ।
ଓହୋ! ସିଏ ସାଇସ୍ କଣ ଜାଣନି ଏଟ୍ର ପାଉଟ୍।
ହଁ।
କେତେଟା ଆଟେମ୍ ଦେଲେଣି?
ସାର୍ ମୁଁ ଜାଣିନି ଏତେ ତାଙ୍କ ବିଷୟରେ, ତ ସେ ଆସନ୍ତି ଆମ ଘର ପାଖୁକ୍ ତ, ତାଙ୍କ ସହିତ ଆମେ ଚିହ୍ନା ଜଣା ହେଇଚୁ ହଁ। ଦିଦି ବୋଲି ଜାଣିଚୁ ଆଉ।
ଓହୋ! ହଁ, ସିଏ ସେୟା ବୋଲି ଏଣ୍ଟ୍ର ପାଇଁ ଆସ୍ ମୋତେ ଟିକେ ମୋରୋ ବୋହୁତ୍ ଡ୍ରିମ୍ ଅଛି, ମତେ ଟିକେ କହିବ ମୁଁ ଟିକେ ଆଡ଼୍ ହେମି।
ତ ସାର୍ ମତେ ବି କହିବେ ଆଉ। ହଁ, ସାର୍ ଆପଣ ମତେ ବି କହିବ୍ ହିବେ ଆଉ, ଆପଣ କୁହନ୍ତୁ ଆପଣଙ୍କୁ ତ ସହଯୋଗ କରିବା ପାଇଁ ଆମେ ଅଛୁ ସବୁବେଳେ।
ନାଇଁ ମ୍ୟାମ୍, ମତଲବ୍ କଣ କହିଲ ଫାଷ୍ଟେ କହିଦେଇଚ ସିନା ଏତେ କରିବା ନାଗି ଜଷ୍ଟ୍ ସାର୍ଟାଙ୍କ ର ଦିଟା ଇପିସୋଡ୍ ଦେଖଲି ହେଲା ସାର୍ଟାଙ୍କ ଜାଣିଚନ୍ତି?
ଆର ନା।
ସାର୍କାରଂକ୍ ହେଲା ଯୋଉଠି ବିଜନେସ୍ ମାନଂକୁ ଇନଭିସ୍ମେଣ୍ଟ୍ ମାନ୍ ଷ୍ଟାଟ ମାନଂକୁ ଇନଭିସ୍ମେଣ୍ଟ୍ ଦିଆଯାଏ ହେଲା। ସ୍ଲେ ଆ ସେଠିକି କିଛି ଟର୍ନ ଥିଲା ଗୋଟେ ଏ ବିଟା ମତଲବ୍ ମ୍ୟାଥ୍ ରେ ଆପଣ ତ ମ୍ୟାଥ୍ ମ୍ୟାଟ୍ ଟିକ ସନଟ୍ସ୍ ଆପଣ ତ ଏ ସବୁ ଜାଣିଥିବେ ବୋଧେ, ଏ ବି
କି ଆଲଫା, ବିଟା, ଗାମା, ଲାମ୍ବଡା, ଏବିଟା।
ହଁ, ଏବିଟା ମତଲବ୍ ଗୋଟେ କମ୍ପାନୀର ଏବିଟା କେତେ ହେଲା? ଆଁ ନେଟ୍ ପ୍ରଫିଟ୍ ଏତିକି ହେଲେ ସେଲ୍ସ୍ କେତ୍ ତ୍ୱାୱାବ୍ ସିଏ ଧର ମତଲପ୍ ଆ ଯେବ୍ ପାଟଲପ୍ ଫାଇନାନ୍ସ୍ ର ଧର ଫଣ୍ଡାମେଟାଲ୍ କ୍ଲିଅର ନାଇଁ ଆପଣ ଯୋଉଠି ହେଲେ କମ୍ପାନୀ ଡାଉନ ହେଇଯିବ।
ସାର୍ ସେଇଟା
ସାର୍ ସେଇଟା କମ୍ପୁଟର୍ ଯୋଉ କମ୍ପୁଟର୍ କୋଉଚି ସେଇଟା କମର୍ସ ପିଲାଙ୍କ ପାଠ ନା ତ କମର୍ସ ପିଲା ହିଁ ଜାଣଥିବେ ସେଇଟା ଭଲସେ। ସେୟା ଆମ ତ କମର୍ସ ନୁହଁ, ଆମେ ସାଇନ୍ସ୍ ତ ସେଥିପାଇଁ।
ତ ତେଣୁ ସେଇଟା ଶିକିଆ ଟିକେ ଆବଶ୍ଯକ ଆଉ। ମତଲବ୍ ବ ଯଦି ମୁଁ ମତ୍ ସେ ଯାହା କହୁଥିଲେ ମୁଁ ସେୟା ଶୁଣୁଥିଲି। ହେଲା ସେ ସବୁ ପଚାରଥୁଲେ, ଆ ସେଠି ଫାଉଣ୍ଡର୍ ଟା ଆକ୍ସ କଲା ୱାନ୍ ପରସେଣ୍ଟ୍ ଫର୍ ସିକସ୍ ପେଏଣ୍ଟ ଫାଇପ ପରସେଣ୍ଟ୍ ଇକ୍ୱିଟି ହେଲା। ଆ, ମତଲବ୍ ଇକ୍ୱିଟି କଣ ଜାଣଚନ୍ତି? ଇକ୍ୱିଟି ହେଲା, ଆ ଗୋଟେ ହଣ୍ଡ୍ରେଡ୍ ପରସେଣ୍ଟ୍ ଥାଏ, ଗୋଟେ କମ୍ପାନୀର ଆପଣଙ୍କ ମୂଲ୍ୟ ହେଲା ଶହେ ପରସେଣ୍ଟ୍। ହର୍ ଆପଣ ମାଲିକ, ଆପଣ ପାଖ-ର ଶହେ ପରସେଣ୍ଟ୍ ରହିଲା। ଧର ବୁଷ୍ଟଆପ ହେଇଥାଏ ମତଲବ ଯଉଟାହାପଣ ନିଜେ ପଇସା ଲଗେଇଥାନ୍ତ ଯୋଉଭଳିଆଟା ଜିର ଦା ହେଇଗଲା ସେ ଗୋଟେବୁଷ୍ଟୁ ଆ ବୁସ୍ ଟ୍ରାପ କମ୍ପାନୀ ହେଲା ଯେତେ ଡେଭଲପମେଣ୍ଟ ହବ ଯେତେ ପଇସା ଆସିବ ସବୁ ଆପଣଙ୍କ ପାଖରେ ରହିବ। ଆପଣ ଆଉ କହାକୁ ଦବାର ନାହିଁ ଯଦି ଆପଣଙ୍କ ପଇସା ନାହିଁ ସୋପୋଜ ମୋର ଯୋଉଳି ଏଇ ଟଙ୍କାଟେ ମୋ ପାଖରେ ପଇସା ନାହିଁ। ତ ମୁଁ କଣ କନି ନା ଫାଉଣ୍ଡରଙ୍କ ପାଖକୁ ଗଲି ମାନେ ଯିଏ ଇନଭେଷ୍ଟର ପାଖକୁ ଗଲି ଆପଣ ମୋତେ ଇନଭେଷ୍ଟମେଣ୍ଟ ଦିଅନ୍ତୁ ତୋ ମୁଁ ପାଖରେ ସେ ଥିଲା ହଣ୍ଡେ ପରସେଣ୍ଟ ଯଦି ଆ ଆପଣ ମିଶିଲେ ମୋର ଆଉ ଦୁଇ ଜଣ ସାଙ୍ଗ ଅଛନ୍ତି ଆପଣ ତିନି ଜଣ ମୋ ପାଖରେ ରହିଲା ଫିଫ୍ଟି ପରସେଣ୍ଟ ର ସେୟାର ଯେହେତୁ ମୋ ଓନର୍ ଫିଫ୍ଟି ପରସେଣ୍ଟ ସେୟାର ମୁଁ ରଖିଲି ଆଉ ଯୋଉ ରହିଲା ଫୋଟି ଫାଇପ୍ ପରସେଣ୍ଟ ମୁଁ ଆପଣଙ୍କ ଭିତରେ ଆପଣଙ୍କ ତିନି ଜଣଙ୍କ ଭିତରେ ଇକ୍ୱାଲି ସେୟାର୍ କରିଦେଲି। କମ୍ପାନୀ ଯେତେ ଡେଭଲପମେଣ୍ଟ ହବ ସେ ସେୟାର ଯେତେ ଡେଭଲପମେଣ୍ଟ ହେବ ଆପଣ ପାଖକୁ ସେତେ ପଇସା ଯିବ ହେଲା ତାପରେ ହିଁ ପେଷ୍ଟରେ ଆସିଲେ ଇନଭେଷ୍ଟରଙ୍କୁ ସେଇ ସେୟାର ରୁ ହେଲା ଆମେ କିଛିଟା ଦବା ତ ସେଇଟା ହେଲା ଟୁଇଟି ତ ସିଏ ମାଗିଲେ ଫାଷ୍ଟ ୱାନ୍ ପରସେଣ୍ଟ ସିକ୍ସ ପଏଣ୍ଟ ଫାଇଭ୍ ପରସେଣ୍ଟ ଇକ୍ଇଟି ତାପରେ କହିଲେ ମୁଁ ଏକା ଇ ଫିଫ୍ଟି ୱାନ ଇୱାଇଟି ରଖିନି ଯୋଉ ଇନଭେଷ୍ଟର କହିଲା। ସେ କହିଲା ଫିଫ୍ଟି ଯୋଉ ଇକ୍ଇଟି ଧର ସିଏ ରଖିଲେ ତାହାଲେ ସିଏ କମ୍ପାନୀର ମାଲିକ ହେଲେ। ପରସେଣ୍ଟ ତାର ଆମ ପାଖରେ ଏଇନା ଫିଫ୍ଟି ଫାଇପ୍ ପରସେଣ୍ଟ ମାନେ କମ୍ପାନୀ ର ମାଲିକ ମୁଁ। ଧର ଫିଫ୍ଟି ତୁ ମୁଁ ତଳକୁ ପଳେଇଲା ତାର କମ୍ପାନୀର ମାଲିକ ସିଏ। ମତେ ଚାହିଁଲେ ସେ ବାହାର କରିଦେବେ।
ଆଜ୍ଞା ସାର୍ ସାର୍ ଯୋଉ ନଥିଲା କି ଯୋଉ ସାର୍ ପ୍ଲସ୍ ଟୁରେ ଗୋଟେ ନଥିଲା ଯୋଉ ଆମର
ହଁ ହଁ ହଁ ହଁ ହଁ ଆଜ୍ଞା। ହଁ ହଁ ଦେଖି ଦେଖି ଶୁଣି ମତଲବ ପଡି
ଆଜ୍ଞା ସାର୍ ମୋର ଏବେ ମନେ ପଡିଲା ଆ ବା ସେଇ କଥା ଆପଣ କହିଲେ ତ?
କୁ ବାହାର କରିବୁ ଆଜ୍ଞା।
ଆଜ୍ଞା ସାର୍ ହୋଉ ସାର୍ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା। ଆପଣ ଆଜ୍ଞା ସାର୍‌ ଆପଣ ଆପଣଙ୍କ ଆଡୁ ଟିକେ କଲ୍ ଟା କାଟି ଦିଅନ୍ତୁ। ଆପଣ ଆପଣଙ୍କ ଆଡୁ କଲ୍ ଟା କାଟି ଦିଅନ୍ତୁ। ଆଜ୍ଞା।
ଆଜ୍ଞା। ଏନ୍ କର୍।